ଆଜ୍ଞା ନମସ୍କା ହଁ ଶୁଭ ଅପରାହ୍ନ।
ଆଉ ପାଗ କେମିତି ଅଛି?
ବର୍ଷା ଟା ଆପଣଙ୍କ ଆଡ଼େ ଅଲେଡି ହେଇଗଲା।
ହଁ ବର୍ଷା କିଛି ମାତ୍ରାରେ ହେଇଗଲା।
ଓହୋ ଆମ ଟା ଉଠେଇଚି ବାକି ହେଇନି।
ଆଚ୍ଛା, ସାଧାରଣତଃ ଦେଖିବେ ବର୍ଷା ଆସିବା ପୂର୍ବରୁ ଯୋଉ ଘନ ଘନ ବି ଯୁଡ଼ି ଘଡଘଡି ଆସେ ସେ ସବୁ ଜୀବନ ପ୍ରତି ଗୋଟେ ବି
ହଁ ହଁ ସେଟା ନିଶ୍ଚିନ୍ତ।
ଆଚ୍ଛା ମୁଁ ଚାହୁଁଛି ଆମେ ଆଜି ଟିକେ ସେଇ ବିଷୟରେ କଥା ହବା ଯେ ବିଭିନ୍ନ ପ୍ରାକୃତି କ ଘଟଣାକୁ ଆମେ କେମିତି ସାମ୍ନା କରିବା କେମିତି ସଚେତନ ହେବା। ଆ ତ ଯଦି ଆପଣଙ୍କର ଧାରଣା ଅଛି ମତେ ଟିକେ କୁହନ୍ତୁ, ଯେ ବିଜୁଳି ଘଡ଼ଘଡ଼ି ସମୟରେ ଆମେ କେଉଁ ପ୍ରକାର ସାବଧାନତା ଅବଲମ୍ବନ କରିବା ଦରକାର?
ଆମର ବିଜୁଳି ଆମର ଏଇ ଯୋଉ ସାଇଟ ରେ ଆମର ପଶ୍ଚିମ ଓଡିଶା ସାଇଟ ରେ ଅଧିକ ମତେ ଲାଗେ ଯେମିତି ବିଜୁଳି ଯୋଉ ଘଡ଼ଘଡ଼ି ଟା ବୋହୁତ ଅଧିକ ହିଁ ହୁଏ। ଆଉ ସଡ଼ନ ଅଧିକ କ ମାନେ ଏମି ଏତେ ଜୋରର ଘଡ଼ଘଡ଼ି ଆମର ସଡନ ମାନେ ଯେ ଯେମିତି ଆମେ ଯେଦିନେ ଗୋ ଆମର ସବୁ ଇଲେକ୍ଟ୍ରିକ ଜିନିଷ ସବୁ ବନ୍ଦ ହିଁ ଆମେ ଅଫ ହିଁ ନ କରିଥିବା ସେ ଆପେ ଆପେ ମାନେ ସାଙ୍ଗେ ସାଙ୍ଗେ ସବୁ ଫ୍ୟାନ ଆମର ଏବେ ଆମ ଏବେ ପୋଡ଼ି ଗଲା ଟିଭି ସମାନେ ହବ ଖରାପ। ଫ୍ୟନ୍ ଏକାଥରେ ଦୁଇଟା ଫ୍ୟାନ ଖରାପ ହେଇଗଲା। ଆଉ ହୁଁ ସେମିତି ବହୁତ ଜିନିଷ ପ୍ରାୟ ଆମର ବର୍ଷକୁ ଥରେ ଦିଥର ମାନେ ଦି ତିନିଟା ଲେଖା ଫ୍ୟାନ୍ ହିଁ ଖରାପ ହେଇଯାଉଛି, ପୋଡ଼ିଯାଉଛି। ଆଉ ଆମେ ସେଥିଲାଗି ଟିକେ ତ ଆମର ଯଦି ବର୍ଷା ଆମେ ଆସିଯିବ ଘଡ଼ଘଡ଼ି ମେ ଘ ପବନ ଆସିଯିବ ତ ଆମେ ସଡ଼ନ ମାନେ ଇଲେକ୍ଟ୍ରି ଜିନିଷ ପୁରା ଅନ କରିଦଉ ଯୋଉ ମେନ୍ସ୍ ସୁଇଚ ମୁଁ ଆଗେ ଅଫ୍ କରିଦିଏ। ମେନ୍ ସୁଇଚ ପକେଇଦେଲେ ଆମର ସଡ଼ନ ମାନେ କିଛି ଗୋଟେ ମାନେ ଆମର ଖରାପ ମାନେ ଯେଉଁ କରେଣ୍ଟ ଯୋଉ ବିଜୁଳି ମାରିଲେ ଘଡ଼ଘଡ଼ି ମାରିଲେ କିଛି ମାନେ ଖରାପ ହିଁ କରିବନି ଇଲେକ୍ଟ୍ରିକ ଜିନିଷ ଉପରେ କିଛି ଖରାପ ହିଁ ପ୍ରଭାବ ପଡ଼ିବନି। ଆଉ ମୁଁ ବାହାରକୁ ବି ବେଶୀ କରି ମାନେ ଘଡ଼ଘଡ଼ି ବିଜୁଳି ଟାଇମରେ ଆମର କୌଣସି ବାହାରକୁ ହିଁ ବାହାରିବା କଥା ନୁହଁ ଆ ରୁମ୍ ଭିତେରେ ହିଁ ଆଉ ତଳେ ହି ମୁଁ ତଳେ ହିଁ ମୋ ଛୁଆଙ୍କୁ ବି କଣ ଘରଲୋକଙ୍କୁ ବି ତଳେ ହିଁ ପାଦ ବି ଦିଅନି ମାନେ ସବୁ ଯୋଉଠି ଖଟ ଉପ୍ ଉପେରେ କି ସୋଫା ଉପରେ ହିଁ କହି-କୁହେ ବସିଆ ପାଇଁ। ପାଦଟା ଯଦି ତଳକୁ ବି ଥୋ ଥୋଇଥିବେ ଟିକେ ଉପୁରକୁ ରଖି ଦିଅନ୍ତୁ ଆମର ଯୋଉଠି ମାନେ ଉଁ ଇଏ-ବ୍ ଇଏ ସୁଇଜିଟା ଆମର ପୁରା କରେଣ୍ଟ ଏତେ ଜଳ ବିଜୁଳି ଯେମିତି ଆମର ସେଇ ଗ୍ରୀଲ ହେରିକା ଆମର ଏତେ ଜୋର ଘଡ଼ଘଡ଼ି ମାରୁଥବ ସେ ସୋଫା ଆଉ ଉପରେ ବସିଲେ ବି ମାନେ ଡର ଯେମତି ନିଜ ଦେହ ଘଡଘଡି ଯେମତି ଆମ ଉପ୍ ଉପରେ ହିଁ ମାନେ ଯେମତି ଅଜାଡି ହେଇ ପଡୁଚି, ଆମେ ସେଥିଲାଗି ହଁ। ବହୁତ୍ ଡ
ମୁଁ ଏଇଠି ଖାଲି ଯୋଡିବାକୁ ଚାହିଁବି ଠିକ ଅଛି ଆପ୍ ପଣ ତ ବଢିଆ କହିଲେ ଘର ଭିତରେ ଆମେ
ହଁ।
ଏଇଠି ଖାଲି ଜୋ-ଡବାରେ ଅଛି
ଆଜ୍ଞା।
ଗଛ ମୂଳ ଦୁଇ ତ ଯଦି ଜଳାଶ୍ରୟରେ ଥିବା ଖୁବ୍ ଶୀଘ୍ର ଆମେ ଜଳରୁ ବାହାରୁକୁ ଚାଲି ଆସିବା। ଖାଲି ପାଦରେ ଯିବା ନାହିଁ। କୌଣସି ଧା ଧାତବ ଦଣ୍ଡ ମାନେ ଏମିତି କିି ଛତାରେ ବି ଯଦି ଧାତବ ଦଣ୍ଡ ଲାଗିସି ତାକୁ ଆମେ ବ୍ୟବହାର କରିବା ନାହିଁ।
କରିବା ନାହିଁ, ଧାତବ ଇଏରେତ ବେଶୀ ମାନେ ଇଲେକ୍ଟ୍ରି କରେଣ୍ଟ ଟା ହିଁ ସଡନ ମାନେ ଘଡଘଡିର ଆଟାକ ବେଶୀ ସେଠି। ଥାଏ।
ନିଶ୍ଚୟ ଆଉ ଆଣ୍ଠୁରେ ଆମେ କଣ କରିବା ନା ଆଣ୍ଠୁ ଭିତରେ ମୁହଁ-ମୁହଁକୁ ଦେଇକି କି ରେଡିକୁ ଉପରକୁ ଟେକିକି
ହଁ ଅହ ଏଇ ଜିନିଷଟା ମୁଁ ବା କିଷଏଇଟା ବି ବଢିଆ କଥାଟେ ମୁଁ ଜାଣିନଥିଲି ଏଇଟା ମାନେ ସଡନ୍ ଶୁଣିଲି। ଆଉ ଏଇଟା ବି ବଢିଆ ମାନେ ବଢିଆ ଉପଦେଶଟା ଆପଣ ଦେଲେ ଯେ ଏଇଟା ବି ମୁଁ ଜାଣି ହିଁ ନ ଥିଲି ଏମିତିଆ ହୁଏବୋଲି।
ଆଜ୍ଞା ଆଜ୍ଞା ଆଜ୍ଞା ଠିକ ଅଛି ଆମେ ଯୋଉଟା ଜାଣିଥିବା ପରସ୍ପରକୁ ଅଂଶୀଦାର କରିବା ଆଉ ବିଶେଷ୍ ଶ୍ କରି ଦେଖିବେ ଯେ ଆମର ଗୋଟେ ହଠାତ୍ ବିପଦ ଆସିଥାଏ ଯୋଉଟା କି ଭୂମିକମ୍ପ ବୋଲି କୁହାଯାଏ। ଏବେ ମଧ୍ୟ ବିଜ୍ଞାନ ଏତେ ଅଗ୍ରଗତି କଲେ ମଧ୍ୟ ସଠିକ୍ ଭାବରେ ଆଗୁଆ ସୂଚନା ଏହାର ମିଳିପାରୁନାହିଁ।
ଆହଁ। ହଁ ଏଇଟା ତ ମିଳିପାରୁନାଇଁ ନା ଭୂମିକମ୍ପର ହିଁ ଆଗୁଆ ସୂଚନା ମିଳିପାରୁନି ଆଜ୍ଞା।
ତଥାପି କେତେଟି ପ୍ରାକୃତିକ ଘଟଣାକୁ ଦେଖିଲେ ଅନୁମାନ କରିହୁଏ, ଯେମିତି ପୋଖରୀରେ ମାଛ ମାନେ ଡିଆଁ ଡେଇଁ କରିବେ ରହିପାରିବେ ନାହିଁ ଭଲ ଭାବରେ ଭୂମିକମ୍ପ ହେବା ପୂର୍ବରୁ।
ଆଜ୍ଞା।
ଏବଂ ଗାତରେ ରହୁଥିବା ପ୍ରାଣୀ ସାପ ମୂସ୍ ସା ପିମ୍ପୁଡ଼ି ଜନ୍ଦା ଏମାନେ ଗାତ ଭିତରେ ରହି ପାର ହୁଏତ ପ୍ରକୃତିର ସୃଷ୍ଟି ଗୋଟେ କେମିତି ଏମାନେ ଜାଣିପାରନ୍ତି।
ଅ ହଁ। ଯେମାନେ ଯେହତୁ ସେମାନେ ଭୂମି ତଳେ ହିଁ ରହୁନ୍ତି ସେମାନଙ୍କୁ ଆଗେ ହିଁ ମାନେ ପଶୁ ହେଲେ ସେ କରିି ପାରିବେନି ବାକି ଆବାଜଟା ତାକୁ ଆଗେ ହିଁ ହୁଏ।
ହଁ କେମିତି ପଛେ ତାଙ୍କୁ ଗୋଟେ ଜଣା ପଡିଯାଏ। ତ ଯଦି ଆମେ ଘର ଭିତରେ ଅଛେ ହଠାତ୍
ଆଜ୍ଞା।
ଭୂମିକମ୍ପର ଅନୁମାନ ହେଲା ଆମେ ଯଦି ଘରୁ ବାହାରକୁ ଯାଇପାରୁଚେ ତ ବହୁତ ଭଲ ଯଦି ଘରୁ ଆମେ ବାହାରକୁ ଯାଇପାରୁନୁ ତେବେ ଖଟ ବା ପଲଙ୍କ ତଳେ
ଆଜ୍ଞା ଆଜ୍ଞା।
ଘରର ଏରୁଣ୍ଡି ବନ୍ଧ ପାଖରେ
ଆଜ୍ଞା।
ବା କୌଣସି ତାଜା ତଳେ ଆମେ ରହିପାରିବା କାହିଁକି ନା ଘରର ଛା ତ ଖସିଲେ ହଠାତ୍ ଆମ ଉପରେ ପଡିବ ନାହିଁ ଏରୁଣ୍ଡି ପାଖରେ କାଠ ବା ଲୁହାର ଯେହେତୁ ଲାଗିଥାଏ ସେଠି ସହଜେ ସେଇଟା ଭାଙ୍ଗି କି ଆମ ଉପରେ ପଡିବ ନାହିଁ ହଁ ଏଣୁ ଭୂମି କମ୍ପ ସମୟରେ ଆମେ ଏଇ ସବୁ କିଛି ନେଇ ପାରିବା ଆଉ ବିଦ୍ୟୁତ ପାଖରେ ରହିବା ନାହିଁ ଆଦୌ ବିଦ୍ୟୁତ ପାଖରେ ଆମେ ରହିବା ନାହିଁ।
ବିଦ୍ୟୁତ ପାଖେ ତ ରହିଲେ ସେଟା ବହୁତ ଖରାପ ନା ବିଦ୍ୟୁତ ପାଖରେ
ଆଜ୍ଞା ଆଜ୍ଞା। ଆଉ ଗୋଟେ ଦୈନନ୍ଦିନ ଜୀବନରେ ଆମର ବଡ ବିପଦ ହଉଚି ବିଦ୍ୟୁତ ସରବରାହରେ ଯଦି କୋଉଠି କୋଉ ଜାଗାରେ ନିଆଁ ଲାଗେ। ତାହେଲେ ସେଇ କ୍ଷେତ୍ରରେ ଆମେ କଣ କରିବା। ନା ତା ଉପରକୁ କଦାପି ପାଣି ଫୋପାଡିବା ନାହିଁ କରେଣ୍ଟ ଯଦି କୌଣସି କି ଲାଗିକି ନିଆଁ ଜଳୁଛି ତାହେଲେ ସେଠି ଆଦୌ ପାଣି ଆମେ ବ୍ୟବହାର କରିବା ନାହିଁ। କାରଣ ପାଣିରେ ତାହା ଲିଭିବ ନାଇ। ଆଉ ଦ୍ଵିତୀୟତ ମେନ୍ ସୁଇଚ୍ ଅଫ୍ କରିବା।
ଆଜ୍ଞା।
ଆଉ ସବୁଠୁ ବଡ ଘଟଣା ହେଲା କି ଆମେ ଖାଲି ହାତରେ ତାକୁ ଧରିବା ନାହିଁ। ଆଉ ତୃତୀୟ ତ ସଙ୍ଗେ ସଙ୍ଗେ ଦମକଳ ବିଭାଗକୁ
ଆଜ୍ଞା ଯୋଗାଯୋଗ କରିବା।
ଏଇଟା ଗୋଟେ ଘରୋଇରେ ବଡ ବିପଦ ଘଟି
ହ ସେଇଟା ତ ପୁରା ଦୈନନ୍ଦିନ ଜୀବନରେ ପ୍ରାୟ କେତେବେଳେ ସେଇଟା ବି ହବ ଆମେ ବି ଆଜ୍ଞ ଜାଣିନୁ ନା।
ଆଜ୍ଞା।
ସତର୍କ ହିଁ ସବୁଠାରୁ ଗୋଟେ ମୂଳ ସୂତ୍ର ଯୋଉ କୁହାଯାଏ।
ନିଶ୍ଚିତ ଭାବରେ।
ଆଜ୍ଞା।
ମାନେ ଯେମିତି ଆପଣ କହିବା ପାଇ ଚାହୁଁଛନ୍ତି ଆମେ ଜାନୁଚେ କି ଆସନ୍ତା କାଲି ଠାରୁ ବନ୍ୟା ହବ।
ହଁ।
ତ ସେଇ ସମୟରେ ଆମେ ସଚେତନ ରହିବା କି ଜଳାଶୟ ନିକଟରୁ ଦୂରେଇ ଯିବା। ନିରାପଦ ସ୍ଥାନକୁ ଯିବା ଆଉ ପାନୀୟ, ପୋଟଳ ପର୍ଯ୍ୟାପ୍ତ ପରିମାଣରେ ପାଖରେ ରଖିବା ଖାଉଟି ସାମଗ୍ରି ରଖିବା
ଆଜ୍ଞା।
ଦରକାରୀ କାଗଜ ପତ୍ର ଏମିତି କେ ଟଙ୍କା ପଇସା ଘରୁ ନେଇଯିବା
ହଁ ହ ସେଇଟା ଆଗୁରୁ ସବୁ ଯେତେବେଳେ ବାତ୍ୟା ହଉଥିଲା ଆଜ୍ଞା ସେ ସେତୋ ବେଳେ ମାନେ ସେ ଗାଁ ରେ ସେ ଯୋଉ ମୋର ବି ମନେ ଅଛି ସେ ବାତ୍ୟାର ଆମର ସେ ଯୋଉ ଅନେସୋତ ବାତ୍ୟାର ମୋର ତ ମନେ ନାହିଁ
ଆଜ୍ଞା।
ବାକି ତାପରେ ଯୋଉ ଛିଟିଆ ବାତ୍ୟା ର ସବୁ ମାନେ ଯୋଉ ଆବାଜ ସବୁ ଆଇଛି ଯେତେବେଳେ ସେ ସେତୋ ବେଳେ ବି ସେ ଯୋଉ ମାନେ ସେମିତି ବି ହେଇଛି ଗାଁ ରେ।
ଆଜ୍ଞା ଆ
ଆଉ ସମସ୍ତଙ୍କର ତ ସେମିତି ମାନେ ସୁବିଧା ହେଇନଥିଲା ନା କୋଠାଘର ର ସୁବିଧା କିଛି ପ୍ରାୟ ନଥିଲା
ଆଜ୍ଞା।
ଉଁ। ଆମ ଟା ଏବେ ଏବେ କୋଠା ଆର ହେଇଯିବା କି ଗାଁରେ ଆମର ଯେତେବେଳେ ସେ ଯୋଉ ମେଘ ପବନର ଆବାଜ ସେଇ ଯୋଉ ବା ବାତ୍ୟା ଛିଟିଆ ବାତ୍ୟାର ସବୁ ଆମେ ସେମିତି ହିଁ ସତର୍କ ହିଁ ହଉ ହୁଁ
ତାକୁ ଆଖି ଆଗରେ ରଖି ବିଭିନ୍ନ ଗ୍ରାମାଞ୍ଚଳରେ ସବୁ ବାତ୍ୟା ଆଶ୍ରୟସ୍ଥଳୀ ସହରାଞ୍ଚଳରେ ମଧ୍ୟ ବାତ୍ୟା ଆଶ୍ରୟ ସ୍ଥଳୀ ହେଇଛି। ଆଉ ସେଠି ବଢିଆ ବାତ୍ୟା ଆଶ୍ରୟ ସ୍ଥଳୀ କେବେ ଦେଖିଛନ୍ତି ନା
ଆଜ୍ଞା ମୁଁ ଦେଖିଛି ଆମ ଗାଁ ରେ ହେଇନି ଗାଁ ପାଖ ପାଖରେ ଗୋଟେ ବାତ୍ୟା ଆଶ୍ରୟ ସ୍ଥଳୀ ଅଛି ଆମେ ସେଇଠି ପୁଣି ଦେଖିଛି ବହୁତ ବଡ଼ ଜିପି ଏ କେତେ ବଡ଼ ସେ ମାନେ ଆଶ୍ରୟସ୍ଥଳୀଟା ଯଉ କରିଛି ବାତ୍ୟା ଆଶ୍ରୟସ୍ଥଳୀ ବହୁତ
ଆଜ୍ଞା ଆଜ୍ଞା। ପିଲାଙ୍କର ପାଠ ପଢା ଠୁ ଆରମ୍ଭ କରି ଗୃହପାଳିତ ପଶୁ ପକ୍ଷୀ ରହିପାରିବେ
ହଁ ହଁ ସବୁୁ ସବୁ ସୁବିଧା ଗଭର୍ଣ୍ଣମେଣ୍ଟ କରିଦେଇଛି ଆଜ୍ଞା।
ହଁ ନିଶ୍ଚୟ ବହୁତ ସୁନ୍ଦର ସେଇଟା ଗୋଟେ ବାତ୍ୟା ଆଶ୍ରୟ ସ୍ଥଳୀ
ଆଜ୍ଞା। ସେଇଟା ନିହାତି ଦରକାର ମାନେ ଗୋଟେ ଗାଁ ଗାଉଁଲି ରେ ସେଇଟା ମାନେ ଗୋଟେ ଯେହେତୁ ମାନେ ସେଟା ନିହାତି ଦରକାର ଆଜି କାଲିକା ଡେଟ ରେ ବହୁତ ମାନେ ଗରିବ ଲୋକ ବି ମାନେ ନିଜର ଗୋଟେସା ସାମର୍ଥ୍ୟ ଅନୁସାରେ ଗୋଟେ ଗୋଟେ ଘର ସଡ଼ନ ବନେଇ ପାରୁନାହାନ୍ତି।
ଆଜ୍ଞା।
ସେଇଟା ନିହାତି ଗୋଟେ ଆଶ୍ରୟ ସ୍ଥଳୀ ନିହାତି ଗୋଟେ ଜଣଙ୍କ ମାନେ ଦରକାର ସାହାରା ଗୋଟେ ଜିନିଷ ଯୋଉ ସେଇଟା ନିହାତି ଦରକାରେ ସେଇଟା ମାନେ ଗଭମେଣ୍ଟ ସେଟା ଯୋଉ ବନେଇଛି ସେଇଟା ବହୁତ ବଢିଆ କରିଛି। ଜି।
ବହୁତ ହଁ ଆଉ ଗୋଟେ ଆମେ କଥା ହବା ଏବେ ତ ଜାଣିଛନ୍ତି ପ୍ରବଳ ମାତ୍ରାରେ ଯୋଉ ଗ୍ରୀଷ୍ମର ପ୍ରଭାବ ଚାଲିଛି।
ଆଜ୍ଞା ଆଜ୍ଞା।
ଏହା ଫଳରେ ଅଂଶୁଘାତ ହେବାର ସମ୍ଭାବନା ବହୁତ
ଆଜ୍ଞା ଆଜ୍ଞା।
ଆଉ ଆମେ କେତେକେ ସତର୍କତା ଯଦି ଅବଲମ୍ବନ କରିବା
ଆଜ୍ଞା ଆଜ୍ଞା ଅଂଶୁଘାତ ନିଶ୍ଚିନ୍ତ ଭାବରେ ଦୂରେଇ ରହିଥିବ। ଅଂଶୁଘାତ ରେ ମୁଁ ତ ଆଜ୍ଞା। ମୁଁ ସେଇଟା ଯୋଉ କରୁଚି ମୁଁ ଘରେ ଓଆରଏସ ଟା ଆମର ଘରେ କେବେ ବି ସରୁନି। ମୁଁ ମାନେ ଓଆରଏସ ମାନେ ସେଟା ସଡନ ମାନେ ଆମର ସକ ସଖାଳୁ ମୁଁ ମାନେ ନଅଟା ଭିତେରେ ସମସ୍ତଙ୍କୁ ଗୋଟେ ନେଖା ଗ୍ଲାସେ ଗୋଟେ ଲିଟର ଗୋଟେ ଓଆରଏସ୍ ପକେଇ ଦଉଛି। ଆଉ ସି ସେଥିରେ ଲେମ୍ବୁ ଟିକେ ହିଁ ଦଉଛି ମାନେ ଯେହେତୁ ଓଆରଏସ ଟିକେ ସମସ୍ତଙ୍କର ପସନ୍ଦ ହୁଏନି। ଏତି ଟିକେ ଲେମ୍ବୁ ହିଁ ଗୋଟେ ଆମର ବାଡିରେ ବି ଲେମ୍ବୁ ଗଛ ପୁରା ଦୁଇଟା ହେଇଛି ସପ୍ ସଫିସେଣ୍ଟ ଲେମ୍ବୁ ଅଛି ମାନେ ଏଇ ଟାଇମ ଟା ମୋ ଯେ ଜିନିଷ ଆଉ ସମସ୍ତଙ୍କୁ ବନେଇବାକୁ ଠିକ୍ ଲାଗେନି ବାକି ମୁଁ ସେଇଟା ଟାଇମ୍ ବାହାର କରିକିରି ବନେଇ ଦିଏ। ମୁଁ ମୁଁ ବଡ ଗାଙ୍ଗୁଲାରେ ଗୋଟେ ପାଣି ପୁରା ଏକାଥରେ ଧରି ଆସୁଛି ତିନି ଲିଟର ପାଖାପାଖି ହବ ପାଣି ସେଥିରେ ଦି ତିନିଟା ଖଣ୍ଡେ ଓଆରସ୍ ଛାଡି ପକେଇ ଦଉଛି ଲେମ୍ବୁ ତି ନିଟା ଖଣ୍ଡେ ମାନେ ଦେଇ ଦେଇକିରି ସମସ୍ତଙ୍କୁ ଗ୍ଲାସେ ଲେଖା ଜବରଦସ୍ତି ହିଁ ପିଆଉଛି ସେଟା। ହାଏ ଏହେଁଏ ମୁଁ ସମସ୍ତଙ୍କୁ ହିଁ ଦଉଚି। କାରଣ ଆମର ଯିଏ ଯେମିତି ହେଲେ ସବୁବେଳେ ସମସ୍ତେ ସମସ୍ତେ ଘରେ ହିଁ ରହୁନାହାନ୍ତି ଆଜ୍ଞା। ଦୈନନ୍ଦିନ ଜୀବନେ ସମସ୍ତଙ୍କର କାମ ଗୋଟେ ଗୋଟେ ସମସ୍ତଙ୍କ ରହୁଛି। ଆଉ ଖାସ୍ କରି ମୁଁ ମୋ ହଜବେଣ୍ଡ ଯୋଉ ବାହାରକୁ ଯାଉଛନ୍ତି ଆଜ୍ଞା ତାଙ୍କର ବିଜନେସ୍ କାମ। ଆଉ ମୁଁ ତାଙ୍କୁ ଆଗେ ଟିକେ ଥଣ୍ଡା ପାଣି ତ ନହେଲେ ଟିକେ ଆଜିକାଲିକା ଡେଟରେ ହଉନି ମାନେ ଯୋଉ ପାଣି ଯୋଉ ଗ୍ରୀଷ୍ମ ପ୍ରଭାବ ଯୋଉ ରହୁଛି ମୁଁ ଫ୍ରିଜରେ ହିଁ ପାଣି ଟିକେ ରଖିଦଉଛି। ମୁଁ ସେଇଥିରେ ହିଁ ସେଇ ପାଣିଟାକୁ ଟିକେ ମାନେ ଓଆରଏସ୍ ପକେଇକିରି ମୋ ସ୍ବାମୀକି ବି ମୁଁ ଦେଇଦଉଛି ଟିକେ। ବାହାରୁଛି ଯେତେବେଳେ ଗଲେ ଗୋଟେ ଗୋଟେ ବୋତଲ ପାଣି ତାଙ୍କୁ ନିହାତି ଦେବି।
ଆଉ ତାଙ୍କୁ କହିବେ କି ଟୋପି କଳା ଚଷମା ନିଶ୍ଚୟ ବ୍ୟବହାର
ହଁ ଟୋପି ଟା ବ୍ୟବହାର କରୁଛନ୍ତି। ଟୋପି ଟା ବ୍ୟବହାର ଆଜ୍ଞା କରୁନାହାନ୍ତି ବାକି ଚଷମା ଟା ବ୍ୟବହାର କରନ୍ତି। ଆଉ ସାଙ୍ଗରେ ଗୋଟେ ଟାୱେଲ ନେଇକିରି ମାନେ ଯବ ଯେମିତିହେଲେ ସେ ଯାଉଛନ୍ତି। ଆଉ ପାଣି ଟା ସଫିସେଣ୍ଟ କହୁଛି ପିଇବା ପାଇଁ ଆଉ।
ଆଜ୍ଞା। ଆଉ ନିଶ୍ଚି ଯଦି କେବେ ନିହାତି ଅସ୍ଵସ୍ଥି ଲାଗେ ତେବେ ନିହାତି ଛାଇ ଜାଗାରେ, ଶୀତଳ ଛାଇ ଜାଗାରେ ଆଶ୍ରୟ ନେବେ। ପୋଷାକକୁ ଦେହରୁ ଖୋଲିଦେବେ। ଆଉ ତାପରେ ବି ଯଦି ଅସ୍ୱସ୍ଥି ଲାଗେ ଆମେ ସଙ୍ଗେ ସଙ୍ଗେ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରିପାରିବା।
ସେଇଟା ଠିକ୍ ପୁରା। ଆମର ତ ଆଜ୍ଞା ଗରମ ମାନେ ଏତେ ଯୋର ରେ ହଉଛି ଆମର ନ ବାଜିଲେ ଆମର ମାନେ ଆଉ ଘରୁ କେହି ବାହାରିବାକୁ ମାନେ ଆଉ କେହି ଇ ଇଚ୍ଛା ହିଁ କରୁନାହାନ୍ତି। ଘର ଭିତର ତ ପୁରା ସେମିତି ପୁରା, ଆଜ୍ଞା ଆଜ୍ଞା ଆଜ୍ଞା ଟାଇମ ତ ହେଇଗଲାଣି, ଟିକେ ଛାଡିକି ପୁଣି ଆପ୍
ଜଣେ ଜରୁରୀ, କେଇ ଜଣ କେହି ଜଣେ ଜରୁରୀ ଫୋନ କରୁଛନ୍ତି ଟିକେ ରଖୁଛି ହଁ ହଁ ହଁ।